ହ୍ୟାଲୋ।
ହଁ ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା ଭାଇ କଣ କରୁଛ?
ହଁ ଏନତି ଚାଲୁଛି ଟିକେ ସାହିରେ। ତମେ କଣ କରୁଛ?
ମୁଁ ବସିଛି ଛାତ ଉପରେ କଣ କରିବି।
ଓହୋ ସେପଟ କେମିତି ଗରମ ହଉଛି ତମର କଣ? କମିଲାଣି କି ନାଇଁ ଗରମ ଖରା?
ନା ହଉଚି ସନ୍ଧ୍ୟା ତ ହେଇ ଆସିଲାଣି। ଗରମ ତ ସେମିତି ହଉଛି।
ଆଚ୍ଛା। ଆଉ ଖାଇଲେନି କି ନାଇଁ?
ନା ଏବେ କିଛି ଖାଇନି ତମେ ଖାଇଲଣି?
ନା ମୁଁ ବି କିଛି ଏବେ ଖାଇନି? ହ
ତମ ଘରେ ଅଛି ପୋଷା କୁକୁର?
ପୋଷା କୁକୁର।
ହଁ।
ନା ନା ଆମେ ରଖିନୁ କିଛି କୁକୁର ତମେ ରଖିଛ କି?
ହଁ ଆମ ଘରେ ଅଛି।
ହଁ ହଁ। କେବେଠୁ ରଖିଛି କେତେ ବର୍ଷ ହେଲାଣି ତାକୁ?
ହେଲାଣି ପାଞ୍ଚ ବର୍ଷ ହେଲାଣି ରଖିଛୁ।
ହଁ ହଁ। ଆଉ ସ୍କୁଲ କଥା ମନେ ପକଉଚ?
ହଁ ମୁଁ ଯେତେବେଳେ ମୁଁ ହଷ୍ଟେଲ କୁ ମତେ ଘରେ ଛାଡି ଦେଇଥିଲା ହଷ୍ଟେଲରେ ଯେତେବେଳେ ଷଷ୍ଠ କ୍ଲାସ ଥିଲି ସେତେବେଳେ ଛାଡି ଦେଇଥିଲେ। ସେଇଠି ତିନି ବର୍ଷ ରହିଲି ହଁ ତିନି ବର୍ଷ ସେଇଠି ଦି ବର୍ଷ ରହିଲି ସେଠି ନାଇନ୍ ଟେନ ସରେଇଲି। ହଁ।
ତାପରେ?
ତାପରେ କଲେଜ।
ଓ ହଁ କଲେଜ କଲେଜ ଗଲାବଳେ କେମତି ଘରେ ହିଁ ରହିକି ଗଲ? ଯାଉଥିଲ ନା ହଷ୍ଟେଲରେ?
ନା ଗ ଆଉ ସେଇଟା ମୁଁ ମୋ ସାଙ୍ଗ ଘରେ ରହିଲି କାରଣ ଆମ କଲେଜ ଟା ପାଖ ହଉଥିଲା ତ ସାଙ୍ଗ ଘରୁ ତ ତାଙ୍କ ଘରେ ରହିକି ଯିବା ଆସିବା କରୁଥିଲି।
ହୁଁ ହୁଁ।
ଯେତିକି ଆମ ସ୍କୁଲ ଜୀବନରେ ଭଲ ଥିଲା ମାନେ ଏତେ ହସ ଖୁସିରେ ରହୁଥିଲୁ ସେତିକି ମତେ କିଛି କଲେଜ
ହଁ। ସ୍କୁଲ ଜୀବନ ତ ଭଲ ହିଁ ଲାଗେ ସମସ୍ତଙ୍କୁ। ତାର ସ୍ମୃତି ଯାକ ଏବେ ମନେ ପଡେ। କେମିତି ସ୍କୁଲ ଯାଉଥିଲ କେମିତି ନାହିଁ ତାପରେ ଖେଳାକୁଦା। ବହୁତ ଖେଳ ହୁଏ ଆମର ମାନେ ହୁଁ। ଖେଳ ଟାଇମରେ ବହୁତ ଭଲ ଲାଗେ ହଁ ପ୍ରତିଯୋଗିତା ବର୍ଷକୁ ଥରେ। ପେରେଟ ହୁଏ ଅଗଷ୍ଟ। ପନ୍ଦର କି ଜାନୁଆରୀ ଛବିଶ। ହଁ ଅଁ ତ ତମେ ଗୋଟେ ମିସ ଥିଲ ନା ନାଇଁ? ପେରେଟରେ। ପେରେଡ କୋଉଟେ ମିଶିଥିଲ ନା ନାଇଁ ସ୍କୁଲ ଟାଇମରେ?
ହଁ ମୁଁ ଟିକେ ସାନ ଥିଲି ସପ୍ତମ ଶ୍ରେଣୀରେ ପଢୁଥିଲି। ସେ ସମୟରେ ମତେ କହିଲେ ତମେ ତମେ ମିଶ ବୋଲି। ଯେ ମୋ ଦ୍ଵାରା କିଛି ହୁଏନି ମୁଁ ଯାଇକି ଯୋଉ ଗାଆନ୍ତିନି କି ଆମ ଜନଗଣ ମନ ମୁଁ ସ୍କୁ ସେଟା ଗାଇଦେଲି ମିଶିକି ଆଉ ଭାସ ଭାଷଣ ତ ଦେବା ଭାଷଣ ତ ମତେ ଭଲ ଲାଗେ ଦେବା ପାଇଁ ତ ମୁଁ ଦିଏ।
ଆଛା ଭାଷଣ ଦେଇ ଜାଣୁଛନ୍ତି ତାହେଲେ? ମାନେ ଭଲ ଭାଷଣ ଦଉଛନ୍ତି।
ହଁ ମୁଁ ଯେତେବେଳେ ଥିଲି ସେ ଟାଇମ କୁ ମାନେ ସେଟା ସ୍କୁଲ ସମୟରେ ମୁଁ ସେ ସମୟରେ ଭାଷଣ ଦଉଥିଲି। ତାପରେ ଆମର ଏମିତି ଜିଲ୍ଲା ସ୍ତରୀୟ ହବ ପ୍ରତିଯୋଗିତା ବ୍ଲକ ସ୍ତରୀୟ ତ ମୁଁ ସେଠିରେ ଭା ଭାଗନିଏ ପ୍ରତିଯୋଗିତାରେ। କୋଉଠି ପ୍ରଥମ ସ୍ଥାନ ଅଧିକାର କରେ ତ କୋଉଠି ଦ୍ଵିତୀୟ ସ୍ଥାନ ତାପରେ ମତେ କହିଲେ କି ତମେ ଡ୍ୟାନ୍ସ କରିବ ତ ମୁଁ ଫାଷ୍ଟ ମୁଁ ଜଣେ ପ୍ରଥମେ ଡ୍ୟାନ୍ସ ତାପରେ ସେଠି ଦ୍ଵିତୀୟ ସ୍ଥାନ ହଁ ଅଁ ହଁ ସେମିତି ଭଲ ଲାଗେ।
ଓ ଆମର ବି ସ୍ପୋର୍ସ ହୁଏ ମୁଁ ଉଁ ୍ ସେମ କ୍ଲାସରେ ଥିଲି ସେ ଟାଇମରେ ମୁଁ ସ୍ଲୋ ସାଇକେଲ ରେସ ଥାଏ ଗୋଟେ ସେଥିରେ ଭାଗ ନେଇଛି। ଥିଲି ଆଉ।
ଭଲ କଥା ମାନେ ସେତେବେଳେ ଗୋଟେ ଥିଲ କିଛି ଜାଣୁ ନଥିଲୁ ଏମିତି ମାନେ ଏଇଠି ଭାଗ ନେବ ସେଟା ମାନେ ବହୁତ ମଜା ଲାଗେ ମୁଁ ଏଇଟା କରିବି ସେଇଟା କରିବି କିନ୍ତୁ ଯେତେ କଲେଜ ରେ ମୁ ପଢିଲି ମତେ ଆଉ କିଛି ହେଲାନି ମାନେ ମତେ ଇଚ୍ଛା ହେଲାନି। ଏଇଠି ନେବି କି ସେଇଠି ନେବି।
ହଁ, କଲେଜ ରେ କଣ କି ସେତେ ସେ ପ୍ରକାର ଖେଳ ହୁଏନି କି ସେତେ ଇଚ୍ଛା ଲାଗେନି। ସ୍କୁଲ ଅପେକ୍ଷା ହଁ, ସ୍କୁଲରେ ସ୍କୁଲରେ ଭଲ ଇଚ୍ଛା ଲାଗେ ମାନେ ସମସ୍ତେ ଆସନ୍ତି ଖେଳିବା ପାଇଁ ଆମ କଲେଜରେ ତ ଏତେ ବି ସାଙ୍ଗସାଥି ନାଇଁ ଖେଳା ଖେଳି କରିବା ପାଇଁ।
ହଁ,
ହୁଁ ଆଉ କୋଉ ବୋ କଲେଜରେ ହୁଏ ସ୍ପୋର୍ଟସ ହୁଏ ତ କଉକଉ କଲେଜରେ ହୁଏନି ସେମିତି
ମାନେ ବଡ ହେଇଗଲେଣିି ତ କଣ ଖେଳିବ କେମିତି ଯାଉଥିଲ ଆଉ ସ୍କୁଲ ରୁ କୁଆଡେ ପିକନିକ ଫିକନିକ ପାଇଁ ଯାଇଛନ୍ତି।
ହଁ ମୁଁ ହଁ ଯାଇଛି ଦାରିଙ୍ଗିବାଡି ଯାଇଥିଲୁ ବୁଲିବା ପାଇଁ। ଢେଙ୍କାନାଳ ଯାଇଥିଲୁ କପିଳାସ ମନ୍ଦିର ଦର୍ଶନ କଲୁ।
ମାନେ ବସ୍ କରିଥିଲେ ନା କଣ।
ହଁ ଏକ୍ସକର୍ସନ ଯାଇଥିଲୁ ସେଟା। ଏ ଶୀତ ଦିନରେ ଯାଇଥିଲୁ ବୁଲିବା ପାଇଁ। ହଁ ମୁଁ ସେ ସେଇଥିରେ ପଡ଼ିକି ଯାଇଥିଲି।
ହୁଁ ହୁଁ ଆଉ ନାଚ ଗୀତ ସବୁ ବର୍ଷକୁ ଥରେ ହୁଏ ନା ନାଇଁ ତମର। କଲେ।
ହଁ ସେଇଟା ସ୍କୁଲ ସମୟରେ ତ ହଉଥିଲା। ମୁଁ ଯେତେବେଳେ ବହୁତ ସାନ ଥିଲି ସେ ଟାଇମରେ ମୁଁ ନାଚ ଗୀତ କରୁଥିଲି ମାନେ ମୁଁ ଏଇଟ୍ କ୍ଲାସ ଯାଏ ଯାହା ସାଂସ୍କୃତିକ ରେ ଭାଗ ନେଇଛି କାର୍ଯ୍ୟକ୍ରମରେ ତାପର ଠୁ ମୁଁ ଆଉ କୋଉରେ ବି ଭାଗ ନେ
ତାପରଠୁ ଭାଗ ନେଲେ ନାଇଁ ତାହେଲେ।
ମୁଁ ଯେତେବେଳେ ସାନ ଥିଲି ଆ ଆମ ମୋର ଯିଏ ତାପରେ ଥାଆନ୍ତି ଆ ମୁ ରା ରାଧା ବାହାରେ ଆଉ ଜଣେ କୃଷ୍ଣ ବାହାରିବ ଏମିତି ତ ନାଚିଥିଲୁ।
ଓହୋ ସେମିତି।
ତାପରେ
ମାନେ ତାର ଭେଷ ଭେଷ ନେବାକୁ ପଡେ ନା କଣ?
ହଁ ହଁ ଯେମିତି ରାଧାକୃଷ୍ଣ ବାହାରନ୍ତି ସେମିତି ଆମକୁ ବେଶ କରିଥିଲେ। ସଜେଇ ଦେଇଥିଲେ। ତାପରେ ଗୋଟେ ମହାଭାରତ ଗୋଟେ ଗୀତ ଅଛି ସେଠାରେ ବି ନୃତ୍ୟ କରିଥିଲୁ ଆମେ।
ହ ହୋ।
ଶିଶୁ ମନ୍ଦିରରେ ତ ବହୁତ
ହଁ ହଁ ହଁ ଶିଶୁ ମନ୍ଦିରରେ ବହୁତ ଭଳିଆ ସେମିତି କାର୍ଯ୍ୟକ୍ରମ ଯାକ ଆଉ ପଢାପଢି କେମତି ଚାଲିଥିଲା ସେ ଟାଇମରେ ମାନେ ସେ ସେ ସମୟରେ ବେଶୀ ପଢୁଥିଲେ ନା ଏବେ ବେଶୀ ପଢ଼ୁ ପଢୁଛନ୍ତି।
ସେ ସମୟରେ ମୁଁ ସେ ସମୟରେ ଭଲ ପଢୁଥିଲି।
ଏବେ ତ ହଁ ସେ ଟାଇମ ରେ ଭଲ ଥିଲି। ହଁ।
ହଁ ସେମିତି ତ ହୁଏ ଆଉ ପ୍ରଥମେ ପ୍ରଥମେ ଯାହା ଭଲ ଲାଗେ ତାପରେ ସେଇଟା ଆଉ ଏତେ ଭଲ ଲାଗେନି।
ହଁ।
ହୁଁ ସେଇଟା ଆମର ପ୍ରଥମ ପାହାଚ କହିଲେ ଚଳେ। ଦଶମ।
ତ ସେ ମତେଟ ସେଥିପାଇଁ କଲେଜରେ ପଢବାକୁ ଟିକେ ଇଚ୍ଛା ଲାଗେନି।
କିନ୍ତୁ ପଢିବାକୁ ତ ପଡିବ ନା ଏ
ହଁ ହଁ ହଁ ହଁ ଇଛା ନଥିଲେ ବି ପଢିବାକୁ ପଡିବ କିନ୍ତୁ।
ହଁ ଯେତେବେଳେ ନୋଟିସ୍ ଆସେ ତମ ଏକ୍ଜାମ ହବ ଫର୍ମ ଫିଲ୍ପ ଚାଲି ତାପରେ ତମର ନୋଟିସ୍ ପଳେଇ ଆସିବ ଏଇ ତାରିଖରେ ହବ ତ ତା ପୁର୍ବରୁ ପୂରୁ ନା ଏଇଟାକୁ ମତେ ପଢିବା ପାଇଁ ପଡିବ ଏକା। ତ ଯୋଉଟାକୁ ଆମେ ପୁରା ସପ୍ତାହେ ଦି ସପ୍ତାେ କି ଏମିତି ପୁରା ମାସେ ଲଗେଇ ଦଉ ଗୋଟେ କୋଶ୍ଚି କୁ ପଢିବା ପାଇଁ ଗଟେ ପ୍ରଶ୍ନ ଆନସର ତ ସେଇଟାକୁ ଆମେ ଗୋଟେ ଦିନରେ ଏକ ତିନି ଘଟରେ ସାରି ଦଉ।
ହଁ ହଁ ଏବେ ବି ତାହେଲେ ପଢାପଢି କରୁଛନ୍ତି ତାହଲେ।
ହଁ ଏବେ ପଢା ପଢି ଚାଲିଛି ଆପଣଙ୍କର ସରିଲାଣି କି?
ହଁ ମୋର ସରିଛି ସରିଛି ତଥାପି ପଢୁଛି।
ହଁ।
ହୁଁ।
ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ?
ମତେ ମାନେ ଆମିଷ ନା ନିରାମିଷ?
ଏ ତେ ଯାହା ବି କିଛି କହୁ।
କଣ ଏମିତି ମାନେ ଭାତରେ ନା ଏମିତି ସ୍ନାକ୍ସ କଣ? ବା ବାର କେତେ?
ହଁ।
ହଁ ସେମିତି ହଁ ଚାଉମିିନ ଭଲ ଲାଗେ।
ହଁ।
ଆପଣଙ୍କୁ କଣ ଭଲ ଲାଗେ?
ମତେ ମଞ୍ଚୁରିଆନ ଖାଇବା ପାଇଁ ଭଲ ଲାଗେ।
ମଞ୍ଜୁରିୟାନ।
ହଁ।
ମୋମୋସ୍ ମୋମୋସ୍ ଖାଉନାହାନ୍ତି କି?
ଆଉ ସେଇଟା ଖାଇଛି କିନ୍ତୁ ଏତେ ମତେ ଭଲ ଲାଗେନି।
ଅ ମଞ୍ଚୁରିଆନ ଭଲ ଲାଗେ?
ହଁ।
ଆଛା।
ସେ
ଆଉ ଗୁପ୍ ଚୁପ୍ ସେଇଟା ତ ଝିଅ ମାନଙ୍କର ଭଲ ଆଉ ପ୍ରାୟ ଝିଅମାନଙ୍କର ସେଇଟା ପସନ୍ଦ। ହ
ହଁ ସେଇଟା ତ ସମସ୍ତଙ୍କର ପସନ୍ଦ। ହଁ ମୁଁ ଖାଏ ଏମିତି କି କେତେବେଳେ ସାଙ୍ଗମାନଙ୍କ ସହ ଯାଇଥିବି ଯଦି ଖାଏ।
ଆଚ୍ଛା।
ହ।
ଭଲ। ଆଉ କଣ ଆଜି ଆଜି କଣ ତାହେଲେ ରୋଷେଇ କରିବ ପରେ?
ଆଜି ଆଜି ତ ରବିବାର ଆଜି ତ ମୁଁ ଜାଣିନି କଣ କରିବେ ସେତେବେଳେ ତ ଭାତ ଡାଲି ମାଛ କରିଥିଲେ ମଟନ କରିଥିଲେ। ମୁଁ ତ ଖାଏନି ଆଉ ସମସ୍ତେ ଖାଇଲେ।
ମାନେ ଏ ଖାଲି ସାଧା ଖାଅ?
ହଁ ଖାଲି ସାଧା।
ହଁ ଭଲ। ଆମିଷ ଛାଡି ଦେଇଛନ୍ତି ତାହେଲେ ଜନ୍ମରୁ ହିଁ ଛାଡି ଦେଇଛନ୍ତି ନା ଅଧାରୁ କେବେ?
ନା ନା ନା ମୁଁ ସାନ ବେଳେ ଖାଉଥିଲି। ତାପରେ ଖାଇଲିନି ମାନେ କଣ ହେଇଛି କି? ଜାଣିଥିବ କୁକୁଡ଼ା କୁକୁଡା ତ ଅଣ୍ଡା ଦିଏ ମୁଅ ମୁଁ ଅଣ୍ଡା ମାନେ ତା ପେଟରେ ଅଛି ବୋଲି ଦେଖିବା ପାଇଁ ଯାଇଥିଲି ମାନେ ପଲେଇଥିଲା ଆଉ। ନା ଅଣ୍ଡା ଦିଏ ତ ମୁଁ ଦେଖିବା ପାଇଁ ଯାଇଥିଲି ତ ଘରେ ସେ କୁକୁଡ଼ା କାଟୁଛନ୍ତି ତ ମୁଁ ଗଲି ଦେଖିଲି ତ ସେ ପୁଟା ପୁଟି ରକ୍ତ ସେ ମତେ ବହୁତ ମାନେ ଅପରିଷ୍କାର ଲାଗିଲା ଭଲ ଲାଗିଲାନି ତ ସେଇଟାକୁ ଦେଖି ଆଉ ଖାଇ ତା ପାଇଁ ଇଛା ହେଲାନି ମତେ ମୁଁ ଧୀରେ ଧୀରେ ସବୁ ଛାଡିଦେଲି ଦହି ଖାଇବା ଛାଡିଦେଲି। ପରେ ଏମିତି ବହୁତ କିଛି। ଦେଲେନି ଖାଇବା ପାଇଁ ମାନେ ମୁଁ ଏବେ ଭାବୁଛି କି ମୁଁ କଣ ଖାଇବି ଆଉ କିଛି ବଞ୍ଚିଚି।
ହଁ ପନିପରିବା ଆଗ ଖାଇବେ ଆଉ ସବୁ ତ ତ୍ୟାଗ କଲେ।
ହଁ ପନିପରିବା ବି ଏମିତି ବାଛି ବାଛି ଖାଏ।
ଆରେ ଆରେ। ହଉ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା।
ମତେ ବି ଭଲ ଲାଗିଲା ଧନ୍ୟବାଦ।
ଧନ୍ୟବାଦ।